ଦୋକାନ କେତେବେଳେ ଖୋଲିବ କି ତମେ।
ଏୟା।
ମୁଁ କହିଲି ଦୋକାନ କେତେବେଳେ ଖୋଲୁଚ?
ଦୋକାନ ଯାଇକି ବାପା ଖୋଲଛନ୍ତି ମୁଁ ଯାଇକି ମାନେ ଇଏ କରୁଛି ଆଉ।
ଉଁ ହୁଁ।
ତମର ସେଠି ଗାଁ ଟା କେତେ ବଡ ମାନେ କେତେଟା ଘର କଣ କେମିତି ଅଛି କେତେ ଘର?
ଆମ ଗାଁ କୋଉଟେ ମୋ ସାହି ଟା ନିହାତି ଷାଠିଏ ସତୁରି ଘର।
ଆଚ୍ଛା। ସେଥିରେ କେତେଟା ଦୋକାନ ଅଛି ସବୁ କେତେଟା ଦୋକାନ?
କଁ କହିଲେ?
ମୁଁ କହିଲି ସେ ତମ ଗାଁ ରେ କେତେଟା ଦୋକାନ ଦେଇଛନ୍ତି ସବୁ?
ଦୋକାନ ଏଇଟ ମାର୍କେଟ ବଲିଅମ୍ ବଢି ବଢି ଚାଲିଛି ଆଉ ହେଇଗଲାଣିି ଦୋକାନ ଆଉ ଗୋଟେ ଯେ ସତୁୁର ଅଶି ଅଶି ଟା ପାଖାପାଖି ହେଇଗଲାଣି।
ହଁ।
ଅଶି ପଡିଆ ଦୋକାନ ଫଡିଆ ଦୋକାନ ସବୁ ମିଶେଇକି ଆଭରେଜ ଶଏ।
ଆଚ୍ଛା ହଁ ମାର୍କେଟ ଯଦି ସେମିତି ଇଏ ହବ ଧୀରେ ଧୀରେ ସବୁ ବଢି ବଢି ଚାଲିବ ଆଉ ନାଇଁ କି।
ଅ ହଁ।
ଅ ହଁ ବେପାର ଠିକ ଠାକ୍ ଚାଲିଛି ତ?
ହଁ ବେପାର ଚାଲିଛି ଆଉ।
ହୁଁ ହୁଁ। ହଁ ଯୁଆଡୁ ହେଲେ ଗୋଟେ ନ କଲେ କିଛି ହବନି ନା ଆଉ ଜବ୍ ଫବ୍ ତ ଯାହା ଯେମିତି ହେଲାଣି ସିଚୁଏସନ ସେ ତାକୁ ଅନେଇକି ବସିଲେ ହବନି ଯୁଆଡେ ହେଲେ ଗୋଟେ ସଂସ୍ଥା ନ ଥିଲେ କିଛି
କିଛି କିଛି କରିହବନି।
ହଁ ସେଥିପାଇ ଯୁଆଡେ ହେଲେ ଗୋଟେ ଇନକ ସୋର୍ସ ଟା ଥିବା ଦରକାର।
ହଁ ଇନକମ୍ ନହଲେ ଆଜିକାଲି କିଛି ନାଇ।
ହଁ ବା।
ଆ ରଜରେ ସବୁ ତମର କଁ ପିଠା ପିଠା କିିବି ପିଠା ହେଇଥିଲା?
ହଁ ସେ କରିଥିଲେ ସେ ଆରିସା ଏଣ୍ଡୁରି ପିଠା ଏ ସବୁ। ମଣ୍ଡାପିଠା
ଆଁ ମୋର୍ ବି ଏଇ ଥିଲା ପୋଡ ପିଠା, ମୂଆଁ ପିଠା, ଜନ୍ତା ପିଠା।
ହୁଁ ହୁଁ।
ଏ ସବୁ ପିଠା ହେଇଥିଲା।
ସବୁ ଡୋଳି ଫୋଡି ପଡେ ନା ତମର ସେଣେ?
ହଁ ଦୋଳି ଫୋଳୀ ପଡେ ପଟା ଦୋଳି।
ହଁ।
ତଡ଼କି ଦୋଳି।
ହୁଁ ହୁଁ।
ମାନେ ଆ ଗୁରୁ ଯେମିତିଆ ଭାବରେ ହଉଥିଲା ଏବେ, ଏମିତିଆ ମାନେ ହଉନି ଧୀରେ ଧୀରେ ଆଉ ଯୋଉ ବେଶୀ ପାଳନ କରୁନାହାନ୍ତି କମି ଯାଉଛି ଆଉ
କମିଛିଇ ସବୁଆଡେ ସେଇଆା ହଁ ସବୁଆଡେ ସେଇଆ ବା ଆମର ବି ଏପଟେ ଆଗେ ଯେମିତି ହଉଥିଲା ଆଗେ ଯେମିତି ଲାଗୁଥିଲା ଏଇ ଯୋଉ ଚାରି ପାଞ୍ଚ ବର୍ଷ ତଳେ ନେଇଁ କି
ହଁ
ଆଉ ବର୍ଷକୁ ବର୍ଷ ଧୀରେ ଧୀରେ ଆଉ ଏତେ ଇଏ ଦଉନାହାନ୍ତି
ଲୋକ ମଧ୍ୟ ଆଗ୍ରହ କମି ଯାଉଛି ଆଉ
ହଁ
ଚାଷୀ ଦୋଡ଼ିମା ଗଳି
କରୁନାହାନ୍ତି ବି ହୁଁ ହୁଁ ଆଗେ ଯେମିତି ହଉଥିଲା ଗୋଟେ ଆଗେ ଲାଗୁଥିଲା ରଜ ପହଞ୍ଚିଲା ମାନେ ଗୋଟେ ଅଲଗା ପ୍ରକା ଭଲ ଲାଗୁଥିଲା ଗୋଟେ ପରିବେଶଟା ଅଲଗା ପିଆ ହଁ ଆଛମ ଗୀତତ ନାଇଁ ବା ହଁ ସବୁ ଗୀତ ଫିତ ଗାଇକି ଡୋଳି ଫୋଳି ଖେଳିକି ଲୋକ ସବୁ ଏକାଠି ହେଇକି ତାସ ଫାସ ଖେଳ ହାଁ କେତେ କଣ ସବୁ ଚାରିଆଟେ ଦେଖିବୁ ସବୁ ମାନେ ଅଲଗା ପ୍ରକାର ପୁରା ଗୋଟେ ମହକ ଥିଲା ଅଲଗା ପ୍ରକାର ନାଇଁ କି
ହଁ ମୋକଥା ଅଲଗା
ଆଉ ଏବେ ସବୁ ଏତେ ଦଉନାହାନ୍ତି ସବୁ ଧୀରେ ଧୀରେ କମି କମି ଗଲାଣି ଭୁଲି ଗଲେଣି ଧୀରେ ଧୀରେ ଇି
କମି କମି ଗଲାଣି ଆଗରୁ ବି ରଜ ଟାଇମ ର ହଉତୁ ମାନେ ଫିଲ୍ମ ହଲ୍ ମାନେ ଭିଡ଼ ରୁହେ ଆଉ ଆଉ ବି ଭିଡ ଫିଡ ରହୁନି
ଏବେ ତ ଫିଲ୍ମ ହଲ କଣ ଫିଲ୍ମ ତ ଏବେ ସୁଟିଂ ବି ହଉନି ବୋଧେ
ହୁଁ ହୁଁ
ହଁ ଏବେ ଯେତ ଯେତ ଯେତ ଏଇ ଯୋଉ ମୋବାଇଲ ସବୁ ଆସିଲାଠୁ ସମସ୍ତେ ତ ନିଜେ ନିଜେ ସ ସବୁ ରିଲସ ଫିଲ୍ସ ସ ସବୁ ଭିଡିଓ ଏଟ ନିଜେ ନିଜେ କରିକି ଆଉ ଫିଲ୍ମ ବି ଆଉ ଏତେ ଆସନି କାଇଁକି? ଆ ସେ ଫିଲ୍ମ ସେମିତି କଲେ ଲୋକ ଦେଖନ୍ତେ ନାଇଁ କି
ହଁ
ଆଉ ଫିଲ୍ମ ବି ସେମତି ଏତେ ଖାସ୍ ହଉନି ସେ ସବୁ ଡବିଂ ଫବିଙ୍ଗ କରୁଛନ୍ତି ଆ ସେଇଥିପାଇଁ ଦେଖିଆକୁ କାହାକୁ ଇଛା ବି ହଉନି ହଁ ବା ସେନ ସିନା ଭଲସେ କଲେ କି କଣ ଦେଖିଲା ଭଳିଆ ଲାଗିଲା ଗୋଟେ ଇମୋସନ ଥିଲେ ଗୋଟେସେ ଫିଲ୍ମରେ ତାହେଲେ ହଁ ହଁ ଦେଖିଲା ପୁରା ଭଲ ଲାଗିବ ଆଉ କିଛି ନାହିଁ ଖାଲି ସେସ ଗୋଟେ ଏ ଖାଲି କପି ପେଷ୍ଟ କଲେ କଣ ହବ ନା
ହୁଁ
ତେଲୁଗୁ ଫିଲ୍ମ ଏରା ଦେଖିବାକୁ ଉ ଉ ସାଉଥୁ ଫିଲ୍ମଗୁରା ଦେଖିବାକୁ ଭଲ ଲାହିଁ ଆମର
ସେଗୁଡା ତମେ ଦେଖିବ ସେଟା ତମେ ଦେଖିବ ଗୋଟେ ସବୁ ଫିଲ୍ମ ରେ ଗୋଟେ ଗୋଟେ ଇମୋସନାଲ ଥାଏ
ହଁ
ଆଉ ଦେଖିଲା ବେଳେ ଲାଗିବ ବି ଆଉ ଏଗୁୁରା ସବୁ କରୁଛନ୍ତି ଯେ ଏତେ ଇଏ ଲାଗୁନି ଆଉ
ଏତେ ଖାସ ଲାଗୁନି ଆଉ।
ଖାସ୍ ଲାଗୁନି ହଁ ଯଦି ସେମାନେ ଯଦି କରିବେ ସେଇଭଳିଆ ଯଦି ଷ୍ଟୋରି ଯଦି ପକେଇବେ ତାହେଲେ ଭଲ ଲାଗିବ ମନକୁ ଛୁଇଁଲା ଭଳିଆ ଦ ମନେଙ୍କର ମନକୁ ଛୁଇଁଲା ଭଳିଆ ଯଦି ଲାଇକ୍ କରିବେ ତାହେଲେ ଲୋକ ଦେଖିବେ ପୁଣି ସେମିତି ଚାଲିବ।
ହଁ।
ହୁ।
ଆଉ ଏବେ କଣ ବାହାରିଥିଲା ନା ଫିଲ୍ମ ବାହାରି ନି ନୂଆ ଫିଲ୍ମ।
ଫିଲ୍ମ ତ ମୁଁ ନୂଆ ତ ମୁଁ ଦେଖିନି ଏତେ। ଆ ସେ ଏବେ ତ ସବୁ ସବୁ। ଟେଲିଗ୍ରମ୍ ହଉ କି ଏଇ ଯେଉ ଅନଲାଇନ ରେ ହଉ ପ୍ଲାଟଫର୍ମ ରେ ସବୁ। ପିଲା ଦେଖି ଦଉଛନ୍ତି ହଁ। ମୁଁ ମଝିରେ ଏତେ ଆଉ ଦେଖିନି କଣ ସବୁ ଆସେ କିି ନାଇଁ ବୋଲି। ମୁଁ ଦେଖେ ପୁରୁଣା ପରୁଣା ହେରା ଯଉଟା ଥିବ ଗୋଟେ ଗୋଟେ ଦିଇଟା ଭଲ ଇଏ ଆଗେ ୟୁଟ୍ୟୁବ ଫ୍ୟୁଟ୍ୟୁବ ଦେଖିଦଉ। ଗୋଟେ ଗୋଟେ ଭଲ ଷ୍ଟୋରି ଥିବ ହଁ। ସେ ଷ୍ଟୋରି ଦେଖି ସେ ଫିଲ୍ମ ଖୋଜିକି ତାକୁ ଦେଖେ।
ହଁ ପୁରୁଣା ଫୁରୁଣା ଆଗରୁ ଭଲ ଷ୍ଟୋରି ଆସୁଥିଲା ଭଲ ଫିଲ୍ମ ଟିକେ ହଉଥିଲା।
ହୁଁ। ଆଉ ଏବେ ଆଉ ତ ସେଟା ଆସୁନି ଯାହା ସେ ପୁରୁଣା ଫିଲ୍ମକୁୁ ଦେଖିବା କଥା ଆଉ।
ହଁ ଆମର ଫେବ୍ରରାଇଟି ହିରୋ କିଏ।
କୋଉଥିରେ ଓଡ଼ିଆରେ ନା ଓଡ଼ିଆରେ ତ ମୋତେ ସେ ସିଦ୍ଧାନ୍ତ ଭଲ ଲାଗେ ସେ ମିହିରିଦାସ ପୁରୁଣା ଯୋଉ ହିରୋ ଯେତିକି ରହିଲେ ତାଙ୍କ ଆକ୍ଟିଙ୍ଗ ଗୁଡା କି ପୁରା ଭଲ ଲାଗେ ନା ପୁରା ଜ୍ଵଳନ୍ତ ଉଦାହରଣ ଦିଅନ୍ତି ନାଇଁ କି?
ହଁ ସିଧାନ୍ତ ମୋର ବି ଭଲ। ଆଜ୍ଞା ଆଉ ହିରୋଇନୀ ମଧ୍ୟରେ ରଚନା ଆମର।
ରଚନା ଅନୁ ଅନୁ ଚୌଧୁରୀ।
ଭଲ। ସେଟା
ଅନୁ ଚୌଧୁରୀ ର ବି ଭଲ ଏ ସବୁ।
ଆଉ। ଆଉ ତ ହିନ୍ଦୀ ଭିତରେ ସଲମାନ ଖାନ୍‌ ଆଉ।
ହଁ।
ହିତିକସନ୍।
ରୀତିିକଶନ ହଁ ରୀତିକଶନ ର ସବୁ ଯେତିକି ତ ସବୁ ଗୀତ ହଉ। ଫିଲ୍ମ ଭଲ ସେ ପୁରୁଣା ଫିଲ୍ମର ଗୀତ ବି ଏଭର ଗ୍ରୀନ୍। ହଁ ସବୁବେଳେ ଯେତେବେଳେ ତମେ ଶୁଣିବ ସେତେବେଳେ ସବୁ ଭଲ ଲାଗିବ। ଏବେ ଯୋଉ ଗୀତ ଆସୁଛି ସେ ଗୀତ ଖାଲି ମାସେ ପନ୍ଦର ଦିନ ଚାଲୁଛି ଭଲ ତାପରେ ଆଉ ସେ ଗୀତ ଶୁଣିବାକୁ ବି ଇଚ୍ଛା ହୁଏନି। କିନ୍ତୁ ପୁରୁଣା ଯୋଉ ଗୀତ ଗୁଡ଼ା ଆସ ଆସି ଅଛି। ହେଲେ ତମେ ଯେତେବେଳେ ବି ଶୁଣିବ ସେତେବେଳେ ଭଲ ଲାଗିବ।
ନୂଆ ନୂଆ ଲାଗିବ।
ହୁଁ ହୁଁ ସେ ଗୀତ ସେମିତି କରଛନ୍ତି ନା।
ପୁରା ଶୋଇଲା ଟାଇମେଦି ଶୋଇ ଶୁଣିବ ପୁରା ନିଦ ଆସିଯିବ।
ଆସି ଜିଅଣ । ସେ ଏ ସେ ଲେଖିଛନ୍ତି ସେଇଭଳିଆ ଗୀତ ଟାକୁ ଆଉ ନେଇକି।
ଆଁ।
ହୁଁ।
ପୁରୁଣା ଆ କୋଢ଼େ ସବୁ ବଢ଼ିଆ ବଢ଼ିଆ ଗୀତ ଆସୁଥିଲା। ପୁରା ଶୁଣିବାକୁ ପୁରା ଶୁଣିଲେ ପ୍ରାୟେ ହେଇଯିବ।
ଏବେ ସେମିତି କି ତ ନାହାନ୍ତି ସେମିତି ସିନା। ଲେଖକ ବାହାରିଲେ ସେ ଲେଖିଲେ ସେଇଭଳିଆ ପାରା। ଆଉ ଇଏ କରି ଲେଖିଲେ ହବ ଆଉ ଏବେ ତ ସବୁ। ଡବଲ ମିନିଂ ଏ ସବୁ ଦୁନିଆ ଯାତ୍ରା ଚଲେଛନ୍ତି ଆଉ।
ତା ପରେ ଓଡ଼ିଆରେ ଆମର ଭଲ ସଙ୍ଗୀତ କରିଥିଲେ ହିମାଂଶୁ ସାଗର।
ହିମାଂଶୁ ସାଗର ହଁ ଅ।
ସେଆଉ। ସେ ସବୁଠାରୁ ଭଲ ମାନେ ରୋମାଣ୍ଟିକ ହଉ କି ସେୟାର ସଂଘ ବଢିଆ ମାନେ।
ହଁ ହଁ ସବୁ ପ୍ରକାର ସେ ତାର ଭଏସ ଟା ଭଲ ହୁଏ। ହୁଁ ହୁ ସ୍ୱର ତାର ଥିଲା ଆଉ କଣ୍ଠ ଥିଲା।
ହୁଁ ଉ। ଓଡିଶାର ଗୋଟେ ଭଲ ଙ୍କପ୍ କଣ୍ଠଶିଳ୍ପୀ ସବୁଠାରୁ ହରଇଦେଲା ଆଉ।
ହଁ କଣ କରିବା ସେଇଆ ପରା ହରେଇ ବସିଲେ ଆଉ।
ହଁ।
ଆଉ ସେମିତି କିଛି ଆ ବାହାରୁନାହାନ୍ତି ଯଦି ନୂଆ ପିଲା ଯଦି ବାହାରିବେ।
ଆଉ କିଛି ବାହାରିଲେ ଯାଇଁକି।
ହଁଅ।
ଆଗକୁ ଆଗକୁ ଯିବ ଭଲ ଭଲ।
ଆଁ ହଁ ଭଲ ଗୀତ ଆସିବ। ଆଉ ଇଣ୍ଟରେଷ୍ଟ ଯଦି ଦେବେ ତାହେଲେ ହବ ଆଉ ଇଣ୍ଟରେଷ୍ଟ ଯଦି ମନ ନଦେଲେ ତାହେଲେ। ଧୀରେ ଧୀରେ ସବୁ ଶୀଥି ବି ହଜି ହଜିଯିବ।
ହଜି ହଜି ଯାଉଛି। ଆଗ କାଳର ସବୁ ଭେଣ୍ଡିଆ ଖଳନାୟକ । ଆଉ ରାଇମୋହନ୍‌।
ରାଇମୋହନ। ତାଙ୍କ ଆକ୍ଟିଙ୍ଗଟା ମାନେ ପୁରା କହିବୁ ପୁରା ସତରେକି ଆଉ। ନାଇଁ କି?
ହଁ ହ ହ ହଁ।
କିମିତି ଲାଗୁଥିଲା ପରା। ଏବେ ଚାଲୁନି କରୁନାହାନ୍ତି ଆଉ।
ହୁଁ।
ସେଇଥିପାଇଁ ସବୁ ଖସି ଖସି ଗଲାଣି ଆଉ ଫିଲ୍ମ ଜଗତ। ହୁଁ। ହଉ ଚାରିଟା ବେଳେ ତମେ କୁଆଡେ ଯାଗୁ ମୁଁ କହିଲି ଚାରିଟା
ଚ଼ାର୍ଟା ଆଡେ ନଇ ଫଇ ଆଡେ ଟିକେ ଯାଏ ବୁଲିବାକୁ ଟିକେ ସଞ୍ଜ ଭଳିଆ ବେରେ ଯାଏ।
ଆଛା ହଁ ମୁ ବି ସେ। ଯାଏ ସେପଟେ ଆମର ଟିକେ ଷ୍ଟେସନ ଟା ପାଖରେ ଗୋଟେ ଅଛି ସେ ଗୋଟେ ବୁଲାବୁଲି କରେ ସେ ରାସ୍ତା ଫାଙ୍କା ରାସ୍ତାରେ। ଆଉ ସେପଟେ ଆଉ ଛୋଟିଆ ଗୋଟେ ଅଛି ଗୋଟେ ଜଙ୍ଗଲ ଟାଇପ ର ଅଛି ଗଛ ଗ ଲାଗିଛି ଜଙ୍ଗଲ ଟା ଛୋଟ ଜଙ୍ଗଲ ଟା ଅଛି ସେ ପଡେଇ ରାହେ ଏ ଚାରି ପାଞ୍ଚ କିଲୋମିଟର ଭିତରେ।
ହଁ
ବୁଲାବୁଲି କରି ଟିକେ ଫାଙ୍କା ରାସ୍ତାରେ ବୁଲେ ଭଲ ଲାଗେ ଟିକେ।
ହଁ ଫାଙ୍କା ରାସ୍ତାରେ ଟିକେ ବୁଲାବୁଲି କଲେ ପବନ ଫବନ ବାଜିଲେ ଦେହରେ
ହୁଁ
ଭଲ ନାଗେ ମନ ଫ୍ରି ଫ୍ରି ରହେ ଆଉ।
ଟିକେ ରହେ ହଁ
ଆଉ ସଞ୍ଜ ବେଳକୁ କଣ ଖିଆ ହବ?
ସଞ୍ଜବେଳକୁୁ ଦେଖିବା ସେ ଭାତ ନହେଲେ ରୁଟି ଯୋଉଟା। ଅଲେଖିଆ ଆବା।
ରାତିରେ କଣ ଖିଆ ହବକି ଭାତ ନା ରୁଟି?
ଆଁ ଭାତ ଆଉ ଖିଆ ହବ
ହଁ ମୋର ବି ସେଇ ସନ୍ଧ୍ୟା ଅଳକୁ ଜଳଖିଆ ବଳଖିଆ ଆଉ କଣ ବିସ୍କୁଟ ଫିସ୍କୁଟ ତାପରେ ରାତି କି ରୁଟି।
ହୁଁ ହୁଁ ଆଉ ସନ୍ଧ୍ୟାବେଳେ ସେ ଜଳଖିଆ ଖାଇକି ରାତିରେ ଯା ଡିନର ଟା ଡିନର ଟା ତମେ କେତେବେଳେ ରାତି ଭୋଜନ ଟା କେତେବେଳେ ସାରୁଛ?
ରାତିି ଭୋଜନ ସରୁଚି ଦଶଟା ଦଶଟାରେ ଦଶଟା ସାଢେ ଦଶଟା ଭିତରେ ଖରା ଦିନ ମାନ୍ ମାନେ ଲେଟ୍ ଟିକେ ଖିଆପିଆ କରିକି ସବୁ ସବୁ ଲେଟ୍ ଆଉ।
ହଁ
ଶୀତ ଦିନ ଯିଏ ଶୀଘ୍ର ଖିଆ ହୁଏ ଶୀଘ୍ର ଛୁଆ ହୁଏ।
ଶୁଆ ହୁଏ ହଁ ଯେହେତୁ ଶୀତ ସିଜିନ ଟା ଶୀତ ଲାଗେ ନା ଏଇଟା ଖରା ଦିନ ଟା। କିଛି ନାଇଁ ଘରେ ବାହାରେ ପବନ ବସିକି ହଁ ପବନ ଦଉଛି କଣ ଟିକେ ଥଣ୍ଡା ପବନ ଆ ସବୁ ଲେଟ୍ ହୁଏ ଆଉ। ସଖାଳୁ କେତେବେଳେ ଉଠୁଚ?
ସକାରୁ